ଜୟ ଜଗନ୍ନାଥ ଆବ୍ କଁ ଖବର?
ଆଉ ଭାଇ ଭଲ ଆଉ।
ହଁ ସେଇଭଳିଆ।
ଆଉ ଦେହ ପା ଭଲ ଅଛି? ଆନ ଫିଙ୍ଗର ଦେହ?
ହଁ ଭଲ ଅଛି।
ଆଉ କଣ କହୁଛ?
ଆଉ କଣ କହେ
ଆଉ
ସେଭଳିଆ।
ଆଉ କୁଆଡେ ଯାଇଥିଲ ବୁଲି?
ଏ ଆସିଥିଲି ଗୋଟେ ସାଙ୍ଗକୁ ଦେଖା କରିକି।
ହଁ ମୁଁ ବି ଆସି ଯିବା।
ଆଛା ଏକ ଏକା ସାଙ୍ଗ ନୁହତ ଏକା ସାଙ୍ଗ ନୁହତ ମାନେ ଏକା
ଆଉ।
ଆଉ କଣ କରିଆ।
ଆଉ ବୁଲାବୁଲି କରିବାକୁ ଯିବନି କି ମାମୁଁ ଘର।
ହୁଁ ଯିବାର ତ ଇଚ୍ଛା ଅଛି ବା ଟିକେ ଗରମ ପାଇଁ ଯାଇପାରୁନାହିଁ।
ଆଉ ମୁଁ ପା ମାମୁଁଘରକୁ ଯିବି।
ଯାଅ ଭଲରେ ଏଞ୍ଜୟ କର, କଟାଅ ଦିନକୁ, ହୁଁ ସମସ୍ତ ତନ୍ତ ସେଇଟା ସମସ୍ତଙ୍କ ଡ୍ରିମ୍ ଥାଏ ପଢ଼ା ସରିଲେ ମାନେ ମାମୁଁଘରକୁ ଚାଲ।
ସେଟା ଛୋଟବେେଳେ ଥିଲା, ଏବେ ତ ବଡ ପିଲା ହେଇଗଲେ ଆଉ କିଏ ଯାଉ ଯିବାକୁ ଇଛା କରିୁନାହାନ୍ତି?
ଏବେ ଅନ୍ୟ ଅନ୍ୟ ଜାଗାକୁ ବୁଲିବାକୁ ଆଉ।
ହଁ କଣ କରିବା ଭାଇ ଦୁଃଖ ତ ସମସ୍ତଙ୍କ ଭାଗ୍ୟରେ ଲେଖା ଆଉ କଣ କରିବା?
ହୁଁ।
ଆଉ ଦେହକୁ ଭଲ ଅଛି।
ଦେହପା ତ ଭଲ ଅଛି।
ଆଉ ପଦାକୁ ଆସିଥିବ ବୋଲି ସାଉଣ୍ଡ ସବୁ ଥିବ ଆଉ।
ହଁ ପଦାର ଅ ଅଛି ବୋଲି ତ ଶୁଭୁଚି।
ଆଉ କଣ କହୁଛ କୁହ?
ଆଉ କଣ କହିବା ଏଇ ପବନ ଖାଉଛି ବସିକି ଆଉ।
ଓହୋ ପବନ କ କ ଖାଆ ପବନ ବାଜେ ଦେହରେ। ପବନ ଖାଆନ୍ତି କ
ହଁ ମୁଁ ପବନ ଖାଉନି ନା ଆଉ ହଁ ସେଇଭଳିଆ ଆଉ
ଆଉ କାଲି ଯାଇଥିଲ ପା କଟକ।
ହଁ କଟକ ଯାଇଥିଲେ ପା ଜୋବ୍ରା
ଓହୋ ଯୁଡିଓ ଯାଇଥିଲ। ବୁଲିବାକୁ ଡ୍ରେସ ଆଣିିବାକୁ ଜୁଡ଼ିଓ।
ହଁ ସେଇ ବା ଜୁଡିଓ ଟାଟା ହୁଁ ହୁଁ
ଡ୍ରେସ ଆଣିବାକୁ ଯାଇଥିଲ ବୋଧେ
ହଁ।
ଯୋତା।
ସବୁ ସବୁ ଅଲରେଡ଼ି ଆଣିକି ଅ ରଖାଯାଇଛି।
ଓ ହେଲା ଆଉ ଆଉ ରଜରେ କଣ ଇ ଇଛା। କରିବା ପାଇଁ। ଆଉ ରଜରେ କଣ?
ଆଁ ଏଇ ଏଣ୍ଡୁରି ପିଠ ଘୁ ଗୁନି।
ଏଣ୍ଡୁରି ପିଠା। ଆମର ତ ପୋଡ ପିଠା ହୁଏ, ତୁମର ଏଣ୍ଡୁରି ପିଠା ଆମର ଛେନା ପୋଡ ଛେନା ରେ ଛେନା ନା ପେ ପିଠା ହୁଏ ଆମର ପୋଡର।
କଣ କରିବା!
ପ୍ରେସର୍ ରେ କ୍ଷୀର ଫୀର ଗୋଳେଇକି ବଢିଆ ଲାଗେ।
ଓ ହୋ।
ଆଉ। କଣ ଖାଇଥିଲ ସନ୍ଧ୍ୟାବେଳେ?
କଣ ଖାଇବା?
କଣ ଖାଇ ଖାଇଜ ଖାଇଥିଲ?
ପ ସନ୍ଧ୍ୟା ବେଳେ ସନ୍ଧ୍ୟା ବେଳେ ମୁଁ ଖାଇନି ମୁଁ ଏଇ। କୋଲ୍ଡ ଡ୍ରିଙ୍କସ ଗୋଟେ ଗିଲାସ ପିଇଛି ସଇିଲା।
ହଁ ମୋ ସାଙ୍ଗ ବି ଆସିଥିଲା ମତେ ବି ଏଠି ସୋଡା ଦେଇଥିଲା ତମେ ବି କୋଲ୍ଡ ଡ୍ରିଙ୍କସ୍ ପିଚ, ଓହ ତମେ କୋଲ୍ଡ ଡ୍ରିଙ୍କଶ୍। ପିଚ ମୁ ସୋଡା ପି।
ହଁ ହଁ ସେଇ ଏକା ଆଜି ଦିନଟା କାହିଁ ଖାଲି ଥଣ୍ଡା ଥଣ୍ଡାରେ ଯାଉଛି ଆଉ।
ଖାଇବାକୁ ଡାକୁଛି। ସାଙ୍ଗଟେ ଯିବି ଆଉ।
ଏ ଯାଅ ଖାଅ ଏଞ୍ଜୟ। କର ଆଉ ଚାଇନିଜ୍।
ହଁ କଣ କରିବା ଭାଇ ଦୁଃଖ ସୁଖ ରହିଛି।
ଇସ୍ ତମେ ତ ମାର୍କେଟ ନେଲ ଆଉ।
ମାର୍କେଟ ଆମେ ଆଉ। କଣ। ଆଉ କଣ ପଠାଅ ଖାଇବା ପିଇବା।
ଆଉ କଣ ଖାଇବ? କଣ ଖାଇବୁ କୁହ ମୋମୋ ଚାଟ ଗୁପଚୁପ୍?
ହଁ ଦଉନ ତମେ ତ ଡାକୁନ ଆଉ।
ନା ନା ନା ଡାକିଆ ଭାଇ ଖିଆଲ ହେଉନି କଣ କରିବା କୁହନି ବ୍ୟସ୍ତ ପିଲା ମୁଁ। ବ୍ୟସ୍ତ ତ ପିଲା ନୁହେଁ ମୋର ଆକ୍ଚୁଲି ଖିଆଲ ହିଁ ପଡ଼ୁନି ସତ କଥା। ବେସ୍ତ ଅବଶ୍ୟ ନାହିଁ ମୁଁ ତ ଅବଶ୍ୟ ଫ୍ରି ରହୁଛି ନା କିନ୍ତୁ ।
କଣ କରିବା ଭାଇ ସମସ୍ତଙ୍କ ଦୁଃଖ ଅଛ
ହଁ ନା ନା ମୁଁ ପ୍ରାୟ ପିଲାଙ୍କ ସାଙ୍ଗେ ଗୋଟେ କଥା କମିଟମେଣ୍ଟ କରିଦେଇଥିମି କିନ୍ତୁ ତା ପରଦିନକୁ ସେ କଥା ଭୁଲିଯାଇଥିମି। ଏଇଟା ଆମ ସାଙ୍ଗରେ ବହୁତ ଥର ହେଇଛି। ବୁଝିଲୁ?
ମାଇଣ୍ଡ ଗଡ଼ବଡ଼ ହୋ
ହଁ କଣ କରିବା? ବାଉଳିଆ ଟିକେ ହେଇଯାଉଛି ଆଉ।
ବାଉଳି?
ହଁ ହେଁ ହାଁ। ହୁଁ ହୁଁ କଣ କରିବା।
ଆଉ ସବ ଭଲ ନା?
ହଁ ସେ ଭଳିଆ।
ଚାଲୁ ସଂସ୍ଥା ଏଇ ଭଳିଆ ଆଉ।
ହଁ।
ଆଉ କଣ କହୁଛ କୁହ?
ଆଉ କଣ କହିବି । ହୁଁ।
ଆଉ। ସନ୍ଧ୍ୟା ବେଳେ କିଛି ମୁଁ ଯିବି ଏକନା ଖାଇବି ଟିକେ ମୋମୋ ଟିକେ ଖାଇକି ସୋୟା ଚାପ୍ ଟିକେ ଖାଇକି କର୍ଣ୍ଣର ରେ ଯିବି ଆଉ ଯୋଉ ନୂଆ ଖୋଲିନି ରୟାଲ ସୋୟା ଚାପ କର୍ଣ୍ଣର। ସେୟା ଆଉ।
ଓହୋ ବଢ଼ିଆ
ଆଉ କଣ କହୁଛ କୁହ ଆଉ କଣ କହୁ ତ କୁହ
ଆଉ କଣ କହିବା ଏଇଭଳିଆ ଚାଲିଛି ଚାଲୁ ଆଉ?
ଆଉ ମାମୁଁ ଘର ଆସ ମୁଁ ଯାଉଛି ଏଥର ନୁହ ମାମୁଁ ଘର ଆସ? ହଁ।
ହଁ ନା ନା ପଦ୍ ପଦା ଦେଶ ଆଡେ କୁଆଡେ ବୁଲିଆର ଇ
ନା ମୋର ଇଚ୍ଛା ନାହିଁ ଯିବିନି। ପଦାରେ କାହିଁ ଯିମି। ସେଇଠି ମଡର ଫଡର ହୋଉଚି।
ନାଁ ମର୍ଡର ବେକାର କଥା ପଦାଦେଶ ଗଲେ ନୂଆ ନୂଆ ଜିନିଷ ଶିଖିବୁ। ନୂଆ ନୂଆ ଜିନିଷ ଉଁ ସବୁ କି ଚିଅ ହୋ ବୁଝିଲୁ ନାଁ ସବୁ କିଛି ଚାଲିବ ନାଁ ଆଉ।
ଚାଲିବ ନା ଆଉ।
ଆଉ
ଆଉ କୁହ ଓ
ଆଉ କଣ?
ମାମୁଁ ଘରୁକୁ ଆସ।
ହଁ ଆସ୍ ଯିବା ନିଶ୍ଚିତ।
ପୋଡ଼ପିଠା ଦେ ଏଣ୍ଡୁରି ପିଠା ଆଉ ଛେନା କାକରା
କେତେ ପିଠା ଅ ଛି କହି ହୋଉନି ମେନ୍ କେ କଥା ଖାଇ
ଆଉ ଏଥରକ ଆଣ୍ଟି କଁ କରିବେ କହିଚନ୍ତ୍ କଁ ଆଣ୍ଟି କଁ କହିବେ କଁ କରିଛନ୍ତି କହିଛନ୍ତି?
ଅଁ କହିଛନ୍ତି ମୁଁ ତ ଅବଶ୍ୟ ପ ଚାରି ନାହିଁ ଫିର ବି ଦେଖାଯାଉ କଁ କୋଉଚନ୍ତି।
ଆମର ତ ମୁଁ କହିଚି ଦିନେ ଗୁପଚୁପ ହବ ରାତିରେ ଆଉ ଦିନେ ହୋଉ ଛି କହିଚି ପୁଅ ପୋ ଛେନା ପୋଡ଼ପିଠା। କ୍ଷୀର ଫୀର ଗୋଳେଇକି ଯୋଉ କରନ୍ତି ଆଉ ଦିନେ ହୋଉଚି ପୁରୀ ଆଳୁ କଷା ଏଇଆ ତ ଚାଲିବ ତିନି ଦିନ ଆଉ।
ହଁ।
ଚାଲୁ ଆଉ। ଆଉ କଣ କରିଆ ବୁଝିଲ। ଆଉ ତମ ଦେହ ପା ଠିକ ଅଛି?
ହଁ ଭଲ ତ ଅଛି ପୁଅ ସିଏ ବି ଭଲ ଅଛନ୍ତି। ବୟସ କ ହେଲେଣି ଆଉ କଁ କରିବା ହଁ ଅଜାଙ୍କ ଦେହ ଅଜାଙ୍କ ଦେହ ଏବେ ଭଲ ଅଛନ୍ତି। ଭଲ ଅଛ
ଓ ହୋ। ଆଉ
ଆଉ କଣ କରିବା ଏଇ ତ ଦି ଦୈନନ୍ଦିନ ଜୀବନ।
ହ ଭାଇ କଁ କରିଆ ଛାଡ଼।
ଏଇ ସବୁ ସଂସ୍ଥା ଚାଲଚି ଆଉ।
ହଁ। ଆଉ ଯିବା କୋଉଦିନ ଆଉ ବୁଲିବା ପାଇଁ ଆଉ ମୁଁ ଡାକିମି ଆସିବ ଆଉ।
ହଁ ସିଓର ସିଓର।
ଖାଇ ପିଇକି ଆସିବା।
ହୁଁ।
ଆଉ
ଆଉ କଣ କରିବା? ଏ ଟିକେ ପବନ ହବା ଖାଉଛି ଆଉ ହୁଁ।
ଆଉ ମୁଁ ଯିମି ହଉଛି ମାମୁ ଘରକୁ ତମକୁ ଫୋନ କରିବି ତମେ ଯଦି ଆସିପାରିବ ଆସିବ ଗାଡି ନେଇକି?
ହଁ ତୁ ମାମୁଁ ଘରୁକୁ ଗଲେ ମୁଁ ବେଶୀ ମାଉସୀ ଘରକୁ ଯିବି ମୋର ବେଶୀ ମାଉସୀ ଘରକୁ ଟିକେ ଯାଏ କିନ୍ତୁ ଫିର ବି କଣ କରିମି ବ୍ୟସ୍ତ ଜୀବନରେ ଘର
ଆଉ ଆମ୍ବ ଫାମ୍ବ ହେଇଚି ଏଥରକ ପଣସ ହେଇଚି ବଢିଆ।
ମୁଁ ଅବଶ୍ୟ ତ ସେ ଫଳ ହାତ ମାରେନ ମୁଁ କଣ କରିବି?
ଭଲ ଚାଲୁ ଶସ୍ତା ଏଇ ଭଳିଆ ଆଉ।
ହୁଁ।
ଆଉ
ଆଉ କଣ କରିବା?
ଆଉ ଭଲ ତ ସବୁ ଦେହ ପା ହଉ ଚାଲୁ ଏଇ ଭଳିଆ ଶସ୍ତା ଆଉ।
ଆଉ ଏଇ ସବୁ ଦୁଃଖ ଅଛି ଆଉ କଣ କରିବା ଦୁଃଖ ସୁଖ ତ ରହିଛି ସମସ୍ତଙ୍କର ଆଉ।
ହଁ।
କୁହ ତମ ଘର ବିଷୟରେ ଆଉ କିଏ କିଏ ଆସିଥିଲେ କକା
ନା ନା ମୋରି ସେମାନେ ସବୁ କେହି ନାହାନ୍ତି।
ହଉ ହଉ ମୁଁ ଜାଣିନି।
ନାଁ ହେଲା ଆଉ ଚଳେ।
ଆଉ ଅଙ୍କଲ କେବେ ଆସିବେ?
ଆସିବେ ତ କହିଛନ୍ତି କଣ ହଉଛି ଦେଖାଯାଉ?
ଓହୋ। ଆଉ ଆଣ୍ଟି ଘରେ।
ଘରେ।
କାଲି ରାତି କଣ ହବ?
କଣ ହେବ ଦେଖାଯାଉ? ଟି ହେବ ଆଉ କଣ ହଁ ମୋର ଘୁଗୁନୀ ସବୁଠୁ ପ୍ରିୟ। ଘର
ପ୍ରିୟ ଖାଦ୍ୟ ଆ
ହଁୁ ଟା ମୋର ବେଶୀ ପ୍ରିୟ ଘୁଗୁନି ଅଛି ତ ପୁରୀ ହବ ମାନେ ଇଟଲି ହବ ଏ ଦିଟା ହେଇଗଲା ତ କାମ ହେଇଗଲା ହଉନି ଆ--ଉ କଣ କରିବି ହଁ ପୁରୀ ମୋର ବହୁତ ଅତି ପ୍ରିୟ।
ତେଲ ଜିନିଷ ସେଇଥିପାଇଁ ହଁ ତେଲ ଜିନିଷ ଖାଇକି ତମର ପୁରା କଲେଷ୍ଟ୍ରୋଲ ବଢି଼ଗଲାଣି ଆଉ।
ହଁ।
ପୁରା ଧୁ ଧୁନ୍ଦୁଲୁ ହେଇଯାଇଚ ଆଉ।
ଅ ହୋ
ଆଉ ଆସ ମାମୁଁ ଘର ଆଡ଼େ ବୁଲିବା ଆଉ। କବାଡି ଫୋବାଡି ଦେଖିବା ଏଥର ରଜରେ। ଆଉ ଏଞ୍ଜୟ୍ ଭୋଉତ କରିକି ଯିବା ଆଉ।
ବଢ଼ିଆ।
ଭଲ ହବ ଆସ।
ହଁ ଚାଲୁ ଭଲ।
ଆଉ ସବୁ ଜଗନ୍ନାଥଙ୍କ କୃପାରୁ ଭଲ ଚାଲିଚି ଆଉ। ଆଉ ଶ୍ରୀଲେଦର କୁ ମୁଁ ଯିମି ଏଥରକ ଜୋତା ଆଣିମି ଆସିବ ଆଉ ଡାକମି।
ହଁ ଠିକ୍
ବଢ଼ିଆ ଦୋକ ପଡୁଚି ନାଁ।
ହୁଁ ହୁଁ।
ହଉ ଚାଲୁ ଆଉ ମୁଁ ଗଲେ ତୁମୁ ଡାକିବି ଆଉ।
ହଁ ବଢ଼ିଆ।
ଆସିବ ଆଉ।
ନିଶ୍ଚିତ।
ଆଉ ମୁଁ ଯାଉଚି ଆଉ କାମ ହେଇଗଲା ଆଉ। ହଉ ମୁଁ କ ଯାଏ ଖାଇକି ଯିମି ଆଉ।
ଠିକ୍ ଅଛି ହଁ ହୁ ହୁ ଜୟ ଜଗନ୍ନାଥ ଜୟ ମା ବିରଜା ମା ଅମ୍ବିକେ।